ହାଲୋ।
ହାଲୋ।
ହାଲୋ, ହଁ ଭାଇ, ଭଏସ୍ ଆସୁଚି?
ହଁ ହଁ, ଆସୁଛି ଆସୁଛି।
ହଁ ହଁ ଆଉ ଭାଇ, ଗୁଡ଼୍ ମର୍ଣ୍ଣିଂ, ହଁ ଭାଇ ଶୁଭା ଯାଉଛି।
ହୁଁ, ଆଉ ଭାଇ କଣ କରୁଥିଲେ ଆପଣ ଏବେ? ହ ହଁ ଭାଇ
ରୁମ୍ ରେ ଏକା ଅଛନ୍ତି?
ନାଇଁ ନାଇଁ ଏବେ କିଏ ରୁମ୍ ରେ ରହିବ ଭାଇ, ଏବେ କଣ କି, ମୁଁ ନିଜ ସକାଳ ନିତ୍ୟ କର୍ମ ସାରିକି ଛି ଜଳଖିଆ ଖାଇ ଦେଇ କିରି, ଏବେ ବାହାରେ ଆସିକି ଆମ ଗାଁର ପାଖ ଜଙ୍ଗଲରେ ଏମିତି ବୁଲୁଚି ଆଉ।
ଓହୋ ବଢିଆ ଆଉ, ଜଙ୍ଗଲର ମଜା ନଉଚନ୍ତି।
ହଁ ଚାରିପଟେ ନିଶ୍ଚଳ, କେହି ନାହିଁ, ଶାନ୍ତିରେ ମାନେ କଣକି ସେହି ପରିବେଶରେ ଗଛର ପତ୍ର ଟିକିଏ ଟିକେ ତଳେ ପଡ଼ୁଚି, ଝ ପତ୍ର ଝଡ଼ା ଦଉଚି ପକ୍ଷୀମାନେ କିଚିରି ମିଚିରି ଶବ୍ଦ କରୁଚନ୍ତି ଏବଂ ଚାରି ଏପଟରେ ଶାନ୍ତ ପରିବେଶ, ମନକୁ ଭିତରୁ ବହୁତ ସନ୍ତୁଷ୍ଟି ଦେଉଚି।
ହୁଁ, ପୁରା ଶାନ୍ତ ପରିବେଶ ରେ ଅଛନ୍ତି ଆଉ।
ହଁ, ମାନେ ଏପଟେ ଗୋଟେ ଆମ୍ବ ତୋଟା ଅଛି, ଯେତେ ଚାହିଁବେ ଆମ୍ବ ଖାଇପାରିବେ, ସେପଟେ ଜାମୁକୋଳି ଅଛି।
ଆଉ ଆମ୍ୱ ଅଛି ନା, ସରି ଯାଇଛି ଆଉ?
ନାଇଁ ଭାଇ ଆମର ଆମ୍ବ ସରିବାର ନାହିଁ, ଭାର ମା, ଆମ ଗାଁରେ କହିବାକୁ ଗଲେ, କଉ ନହେଲେ କୋଉ ଗଛରେ ଆମ୍ବ ଫଳିବାଟା ପ୍ରାୟ ତ ଫଳିଥାଏ କିଛି କିଛି କଣ କି ଅଳ୍ପ ଖଟା ହୁଏ ଅଳ୍ପ ମିଠା ହୁଏ ଆଉ କିଛିଟା ବାର ମାସ ଆମ୍ବ ଥାଏ
ସେ ବାର ମାସିଆ ତ ପୁରା ଆଉ ସରିବନି ଫଳୁଥିବ ସରୁଥିବ।
ହଁ ତାପରେ ନୁହୁଁକି ଯୋଉ ଆମ୍ବ କଣ କି ମିଠା ଲାଗେ ତାକୁ ତ ଆମେ ଖାଲି ରେ ଖାଇ ଦେଇ ପାରିବୁ। କିନ୍ତୁ ଯଉ ଆମ୍ୱ ଟିକିଏ ଖଟା ଲାଗେ ଲଙ୍କାଗୁଣ୍ଡ ଆଉ ଲୁଣ
ଲୁଣ। ଆଉ ଟିକେ ଲୁଣ ହେଲେ ତାର ସ୍ଵାଦ ଟିକେ ଅଲଗା ହନ୍ତା।
ହଁ ଆଉ ଆମ୍ବରୁ ତ ଆମକୁ ଭିଟାମିନ୍ ମାନେ କଣ କି ସି ମିଳେ ଯେଉଟାକ କହିବାକୁ ଗଲେ ଆମ ଦେହ ପାଇଁ ଭଲ ବି ହେଇଟା ହଁ କିନ୍ତୁ ଭାଇ କଣ କି ଯେକୌସି ଜିନିଷକୁ ଆମେ ଗୋଟେ ଲମିଟରେ ଖାଇବାଟା ଭଲ ଯଉଟା କି ଆମ ଦେହ ପାଇଁ ସୁସ୍ଥ ମାନେ କଣ କେହି ରିବ ନହେଲେ କଣକି ବିଭିନ୍ନ ହଁ କାହିଁକିନା ଯେହେତୁ ଆମ୍ବ ଖଟା ଜିନିଷ ଯଦି ଅତ୍ୟଧିକ ପରିମାଣରେ ଜଣେ ମଣିଷ ଖାଇଦେବ
ଆଉ ସେଇଟା ଦେହ ପାଇଁ ଦେହ ପାଇଁ ବି ଠିକ୍ ନୁହଁ ସେଇଟା ଭି ଖାଇ
ହଁ ଗ୍ୟାଷ୍ଟିକ୍ ହେଇଯିବାର ସମ୍ଭାବନା ରହିବ ଯେ
ସେଥିପାଇଁ ଯାହା ଯେତିକି ଖାଇବା ଦରକାର ସେତିକି ଖାଇବା।
ହଁ ଠିକ୍ କଥା ଆଉ ଭାଇ ଆପଣ କଣ କ ହଁ କଣ କହିଲ ଭାଇ?
ସେପଟେ କ୍ଲା ପାଗ କେମିତି ଅଛି?
ହଁ ଭାଇ ଆଜି ବି ପାଗ ହଁ ମେଘୁଆ ଅଛି ଆଉ।
ହଁ ହଁ ହଁ ଆମର ଏପଟେ ଆଜି ପୁରା ପ୍ରବଳ ଖରା ହଉଛି।
ହୁଁ ହୁଁ ଭାଇ ଆପଣ ସହରରେ ରହୁଛନ୍ତି ବୋଧେ?
ହଁ ସହର ହେଲା ଏମତି ଆକ୍ ଛୋଟ ମଟିଆ ସହର ଆଉ ବଡ୍ ତ ନୁହଁ। ଛୋଟିଆ ମୋଟିଆ ତ ସହର ଅଛି ସେଇଠି।
ହଁ ହଁ ଠିକ୍ ଅଛି ଭାଇ କିଛି କଥା ନାହିଁ ମାନେ କଁ କି ଗାଁ ପରିବେଶ ସହର ପରିବେଶରେ ଏତିକି ଫରକ ଯେ ଗାଁ ପରିବେଶରେ ହୁଏତ ଟିକେ ଛାଇ ଆଉ କଙ୍କି ମାନେ କଣ କି ଟିକେ ସୁଲ୍ସୁଲିଆ ପାଗ ହବ ସହରରେ ଯେହେତୁ ଏତେ ଗାଡି ମଟର ପୁଣି ଯଦି ପାଖରେ କିଛି ଫ୍ୟାଟ୍ ହଁ ସାହି ଗଳୀ
ହ ଭାଇ ପୁରା।
ତ ସେଥିପାଇଁ ନୁହଁ କି ମାନେ କହିବାକୁ କଲେ କଣ କି ସହର ପରିବେଶରେ ଟିକେ ବାୟୁ ପ୍ରଦୂଷଣ ହେବାର ସମ୍ଭାବନା ଥାଏ।
ହଁ ହେଟା ତ ସତ ଏଣୁ ଗାଁରେ ହେଲେ ପୁରା ହଁ।
ହେଲେ ଭାଇ ସହରରେ ସମସ୍ତ ପ୍ରକାର ସମାନ କଣ କି ନିମ୍ନମାନର ହଉ କି ଉ ଉଚ୍ଚ ମାନର ସୁବିଧା ଥାଏ ଯେପରିକି ବା ମାନେ କଣ କି ଉତ୍ତମ ମାନର ଡାକ୍ତରଖାନା ଉତ୍ତମ ମାନର କଁ କି ଯାନବାହାନ ଚଳପ୍ରଚଳ ଉତ୍ତମମାନର ବିଭିନ୍ନ ପ୍ରକାର ସ ସପିଙ୍ଗ ମଲ୍ ହଉ କି ସିନେମା ହଲ୍ ହଉ କି ଭଲ ସ୍କୁଲ୍ ଟ୍ୟୁସନ୍ ହଉ କିନ୍ତୁ ଏସବୁ କଣ କି ଆମ ଭଳିଆ ଏପଟେ ଛୋଟିଆ କ୍ଷୁଦ୍ର ଗ୍ରାମରେ କଣ କି ସମ୍ଭବ ନୁହଁ।
ନାଇଁ ଗାଁ ଆଉ ସହର ଭିତରେ ଟିକେ ଇଆ ରହିବ ଆକ ନା ଯାହାହେଲେ ବି ଗାଁ ଗାଁ ଆକା ସହର ସହର ଆକା କିନ୍ତୁ ଗାଁ ଗାଁ ରେ ଯେତେ ଟିକେ ଶାନ୍ତ ପରିବେଶ ସହରରେ ସେଇଟା ପାଇବନି।
ନାଇଁ ଗା ଗାଁ କନ୍ କିି ସହରରେ ଯଦି ଆପଣ ରୁ କନ୍ କି ନିଜ କୋଠରୀ ଭିତରେ ବଇଥିବେ ତେବେ ପାଖରେ କଣ କି ଗାଡ଼ିର କନ୍ କି ହର୍ଣ୍ଣ ସାଉଣ୍ଡ ଶୁଭିବ ଗାଡ଼ି କନ୍ କି ସେ ଯେତେବେଳେ ଷ୍ଟାର୍ଟ ହବ ସେଇ ସାଉଣ୍ଡୁ ସୁଭିବ ଇଏ ସିଏ କିନ୍ତୁ ଗାଁରେ ଯେତେ ଆମର ଯେତେ ସମୟ ନିଜ ରୁମ ରୁହନ୍ତୁ ବା ରୁମ୍ ବାହାରେ ରୁହନ୍ତୁ ଗାଡି ଚଳପ୍ରଚଳ ଏତେ ବିଶେଷ
କିଛି ଶୁଭାଯାଉନି କିଛି ନାହିଁ ଶାନ୍ତରେ ପୁରା ଆରାମ ମିଳିବ।
ହଁ ତଥାପି ଭାଇ ଆଜିକାଲି ତ କଣ କି ସରକାରଙ୍କର ମନ ମୁତାବିକ ଆମ ପ୍ରତ୍ୟକ ଗାଁ ରେ ହାଇୱେ ଗଲାଣି। ତ ଆମ ଗାଁ ହେଲେ ବି ଆମକୁ ସେଇ ହର୍ଣ୍ଣ ସାଉଣ୍ଡ ଶୁଭିବା ଟା ଶୁଭୁଛି କିନ୍ତୁ ଏତେ ବିଶେଷ ନୁହଁ।
ହଁ ଆଉ ଭାଇ ଆପଣ କଣ କରୁଥିଲେ ଏବେ?
ହଁ ମୁଁ ବି ଜଳଖିଆ କରିକି ଜଷ୍ଟ ବସିଛି ଆଉ। ଆପଣ, ଆପଣ ଯେତେବେଳେ କଲ୍ କରୁଥିଲେ ମୁଁ ଟିକେ ଇଏ କରୁଥିଲି ତ।
ଓହୋ ଠିକ୍ ଅଛି ହଉ ଭାଇ କିଛି କଥା ନାହିଁ।
ହଁ।
ହଉ ଆ ଏବେ ଆପଣ ମାନେ କନ କି ନିଜର କୋଠରୀ ଭିତରେ ବସିଚନ୍ତି ମାନେ
ହଁ, ହଁ ନାଇଁ ମୁଁ ମୋ କଠୋରି ଭିତରେ ଆଗେ ବସିଚି।
ଠିକ୍ ଅଛି ହ ଭାଇ ଯଦି କନ୍ କି ଟିକେ କନ୍ କି ପାଗ ଶୁଖିଲା ରୁହେ କି ମାନେ ଖରା କମିଯାଆ ଟିକେ ବାହାରେ ବୁଲାବୁଲି କରିଦେଇକି
ହଁ ନାଇଁ ମୁଁ ବି ଟିକେ ବାହାରକୁ ଯି ବୁଥିଲି ତ ଖରା ଟିକେ ଅଧିକ ହଉଛି ଅପଟକୁ ବୁଝିଲ କିି?
ହଁ, ହଁ ହଉ, ହଉ ଭାଇ କିଛି କଥା ନାହିଁ।
ବାହାରକୁ ଯାଇ ହଉନି ଟିକେ ଅଛି ମୋ କଥରେ ହେଲେ ଆକା ଅଛି ଖରା ଟିକେ କମିଲେ କୁଆଡେ କୁଆଡ଼େ ଟିକେ ଯିବା ବୁଲିବାକୁ ବୋଲି ଟିକେ ଅଛି ଆଉ।
ହଁ ଭାଇ ଯଦି ଖରା କମିଗଲା ଆମ ଆମର ଯଦି କଣକି କରେ ଆପଙ୍ଗୁ ଇଚ୍ଛା ହୁଏ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ତା ହେଲେ ବୁଲି ଯାଇପାରିବେ।
ହୁଁ।
କୌଣସି ମନ୍ଦିର ହଉ କୌଣସି ଦର୍ଶନୀୟ ସ୍ଥାନ ହଉ କି କୌଣସି ଗୋଟେ
ମୁଁ ପା ଏଠି ଅଛି ମନ୍ଦିର ଅଛି ଦର୍ଶନୀୟ ସ୍ଥାନ ଗୁଡ଼ା ବି ଅଛି।
ହଁ। ବା ଯେତେବେଳେ ବି ମନ କଣ କି ବିଷାଦଗ୍ରସ୍ତ ଲାଗିବ କି ଚିନ୍ତାଗ୍ରସ୍ତ ଲାଗିବ ସେତେବେଳେ ମନ୍ଦିରରେ ଥିବା ଆଉ କଣ କି ଭଗବାନଙ୍କ, ଭଗବାନଙ୍କ ପାଖରେ ଯାଇକି ବସିକି କିଛି କହିଲେ ମନରେ ଗୋଟେ ଅଲଗା ପ୍ରକାର ଶାନ୍ତି ମିଳେ ମାନେ ଲାଗେ ଯେପରି କିଛି ଗୋଟେ ମନ ହାଲକା ହେଇଗଲା ଭଳିଆ।
ହୁଁ ସେଇଡ଼ା ନିଶ୍ଚୟେ, ନିଶ୍ଚୟେ।
କି ଆଁ ଆଉ। ଭାଇ ଆପଣଙ୍କ ପଟେ ସେପଟେ ସେମିତି ବୁଲିବା ପାଇଁ କିଛି ଜାଗା ଅଛି କି ନାଇଁ ମାନେ ଯୋଉଠି କଣ କିି ବୁଲା ବୁ ଲି କରି ଗଲେ ମନ ଶାନ୍ତି ମିଳିବ ଟିକେ କଣ?
କଣ କହିଲେ?
ନାହିଁ ଆପଣ ସେପଟେ, ଆପଣଙ୍କର ସେପଟେ ବୁଲିବା ପାଇଁ ଜାଗା ଅଛି କି ନାହିଁ କିଛି।
ହଁ ଆମର ତ ଏପଟେ ବହୁତ ଜାଗା ‌ଅଛି ବି ଆପଣ ଆସିଲେ ବୁଲି ପାରିବେ। ଆମର ଟୁ ଟୁରିଷ୍ଟ ପ୍ଲେସ୍ ଗୁଡାକ ଅଛି ୱାଟର ଫଲ ଗୁଡ଼ାକ ଅଛି ସବୁ ଅଛି। କଣ ହାସିଲେ ତ ବୁଲିବେ।
ହଁ, ହଁ, ଅଁ ଠିକ କଥା କହିଲ ଭାଇ ତାକୁ
ହଁ ପାର୍କ ବି ଅଛି ସବୁ ଅଛି ଆମର। ଜଳପ୍ରପାତ ଅଛି।
ହଉ, ହଉ ଭାଇ ଠିକ ଅଛି।
କଣ ଅଛି ଏଇନା?
ଏପଟେ ଭାଇ ଆମର କିଛି ନାହିଁ କିନ୍ତୁ ଆମ ଗାଁ ଠୁ ଏମିତି ତିରିଶି କିଲୋମିଟର କି ଚାଳିଶି କିଲୋମିଟର ଦୂର ଗଲେ ଏକ ମନ୍ଦିର ପଡ଼ିବ ଆଉ ସେ ସେପଟେ ଗଲେ କଣ କି ସେ କଣ କି ଗୋଟେ ବଡ଼ ଡ୍ୟାମ୍ ଅଛି ସେଇଠେ ଆପଣ ମାନେ କଣ କି? ଯେତେ ବୁଲାବୁଲି କରିବା କଥା ବୁଲିପାରିବେ ଆଉ ସେଆଡ଼େ ଗଲେ କଣ ମାନେ କଣ କି ଜଳପ୍ରପାତ ଅଛି ସେଇଠି ଆପଣ ବୁଲି ପାରିବେ ଆମ ଗାଁ ମାନେ କଣ କି ଆମ ଗାଁ ପାଖାପାଖି ନାଇଁ ସେ ସବୁ ଆମ ଗାଁଠୁ ଟିକେ ଦୂର ହୋଇଯାଏ।
ହଁ ହଁ ହଁ ନାଇଁ ସେଇଟା ବି ତ ଗାଁ ପାଖ ଲି ଗାଁ ପାଖରେ ରୁହେନି ଟିକେ ଦୂର ରୁହେ ନା।
ହଁ ହେଲେ ବି ଆମର ବେଶି ହୋଇଯାଏ ମାନେ କଣ କେତବଳେ କୋଉଟା ପଇଁତିରିଶି କିଲୋମିଟର କେଉଟା ଷା ଠିଏ ସତୁରୀ ଏମିତି ହୋଉଚି।
ହୁଁ ହୁଁ।
ହଁ ସେଥିପାଇଁ ହେଲେ ଭାଇ ଏତେ ଦୂର କଣ କି କିଏ ମାନେ କଣ କି ସମୟ ମିଳିଲେ ତ ଯିବୁ। ନ ହେଲେ ବେଳେବେଳେ କଣ କି ସେଇଟା କଥା।
ଫେର ଏତେ ଦୂରକୁ ଗଲେ ଜଣେ ତ ଯାଇ ହବନି ଯାହେଲେ ସାଙ୍ଗସାଥି ହେଲେ ଏକା ଟିକେ ବୁଲିବାକୁ ଭଲ ଲାଗିବ। ଆଉ ଏତେ ଦୂରକୁ ଜଣେ ଯିବ ଭଲ ଲାଗିବ?
ନାଇଁ ନାଇଁ ଜଣେ ଜଣେ ଗଲେ କଣ କି ଜଣେ ଜଣେ ଯିବୁ ବସିବୁ ବସିକି ଆସିବୁ କିନ୍ତୁ କଣ ହୁଏ ସାଙ୍ଗସାଥିମାନେ ଥିବେ ହସ ଗମ ହସ ମଜା ଥଟା ମିଳିମିଶି କିଛି କ ଥାବାର୍ତ୍ତା କରିବୁ ମା
ହଁ କଥାବାର୍ତ୍ତା କରିକି ଗୋଟେ କଲେ ଭଲ ଲାଗିବ। ବୁଲାବୁଲି କରିବାକୁ ଭଲ ଲାଗିବ।
ହଁ ସେଇଥିପାଇଁ ତ ଭାଇ କହନ୍ତି ଆମର କଣ କି ବର୍ଷ ଶେଷ ଯୋଉ ସମୟରେ କଣ କି ଅତ୍ୟଧିକ ଶୀ ଶୀତ ହୁଏ ସେତେବେଳେ ବଣଭୋଜି ବୋଲି ଗୋଟେ ବ୍ୟବସ୍ଥା ଅଛି। ମାନେ କଣ କି ଯେତିକି ସବୁ ନିଜର ସାଙ୍ଗସାଥି ଯିଏ ବି ଥିବେ ସ୍କୁଲ ପଳଉଥିଲେ ପିଲାମାନେ ସ୍କୁଲ ପିଲାଙ୍କ ସହ ଯାଇଥାନ୍ତି। କଲେଜ୍ ପଢ଼ୁଥିବା ପିଲାମାନେ ତାଙ୍କ ସାଙ୍ଗ ସାଥିମାନଙ୍କୁ ଯାଇଥାନ୍ତି ଅଫିସରେ କାର୍ଯ୍ୟ କରୁଥିବା ଲୋକମାନେ ତାଙ୍କର ନିଜ ଅଫିସର ସହକର୍ମୀ ମାନଙ୍କ ସହ ଯାଇଥାନ୍ତି ‌। ମାନେ ସ ସେହି ସମୟରେ କହନ୍ତି ସମସ୍ତଙ୍କ ଦରକାର କଣ କି ଜଞ୍ଜା ଜଞ୍ଜାଳମୟ ଜୀବନରୁ ଟିକେ ଶାନ୍ତି ଦରକାର। ସେପଟେ ଯିବେ ମାନେ କଣ କି? କିଛି ଆଗ ବୁଲାବୁଲି କରେଇବା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ। କଥା ପରସ୍ପର ସହ ବେ ମାନେ କଣ କି ମନ ଭରିିକି କି ଯେତେ ଚାହିଁବେ ସେଦିନ ସମସ୍ତଙ୍କୁ ମୁକ୍ତି। ନା କୌଣସି ପ୍ରକାର କାମର ପ୍ରେସର
କିଛି ନାଇଁ କିଛି ନାଇଁ ଗୋଟେ ମଜ୍ଜା ମଜ୍ଜା ଗୋଟେ ସେଇଟା ହେଲା। ମାନେ ସାଙ୍ଗସାଥି ସହିତ ମିଶି ବୁଲାବୁଲି କରିବାକୁ ଭଲ ଲାଗେ ସବୁ ମିଶେ। ହେଡା ମୋ ପାଇଁ ଗୋଟେ ଅଲଗା ପ୍ରକାର।
ପ୍ରକୃତିକ ସୌନ୍ଦର୍ଯ୍ୟ ଭରା। ଯଉ ଜିନିଷକି ଆମକୁ ପ୍ରାକୃତିକ ଅଧିକ ଭଲ ଲାଗିବ। ସେଇଠି କିଛି ଫୋଟୋ କି ଭିଡ଼ିଓ ଉଠାଇବେ। ଏବଂ ଶେଷରେ ନିଜ ହିସାବରେ କଣ କି ଯିଏ ଯାହା ମାନେ କଣ କି ସମସ୍ତେ ତ ପ୍ରାୟ ତ ବଣଭୋଜରେ କଣ କି ଯିଏ ଆମିଷ ଖାଆନ୍ତି ସେମାନେ ନିଜ ହିସାବରେ ବନାନ୍ତି। ନିରାମିଷ ଖାଉଥିବା ଲୋକ ଛତୁ ପନିର ବନେଇଥାନ୍ତି।
ହଁ।
ତା ତାପରେ ଶେଷରେ କଣ କି? ବଣ ଭୋଜିରେ ତିଆରି ହୋଇଇଥିବା ଖିରି ସେଇଟା ଅଲଗା ପ୍ରକାର ମଜା। ମାନେ କମ୍ ପରିମାଣରେ ହେଇଥିବ କିନ୍ତୁ ସମସ୍ତେ କହନ୍ତି। ହଁ ମାନେ କଣ କି ଭାଇ
ହୋଉ ଦେଖିବା କେବେ ଗୋଟେ ଗତ ମାସ ହେଲେ ଗୋଟେ ଯିବା ଆଉ। ଆପଣଙ୍କର ସେପଟେ ନହେଲେ କରିବା ଗୋଟେ। ଗୋଟେ ଭଲରେ କରିବା।
ଏପଟୁ ଯାଇପାରିବେ ଭାଇ ଆମର ସେଆଡ଼କୁ ଯଦି ପଳେଇବେ ମଣ୍ଡାସ୍ୱର ବୋଲି ଗୋଟେ ସ୍ଥାନ କୋହୁଚି। ମଣ୍ଡାସୁରରେ କିନ୍ତୁ ବୋହୁତ ଭଲ ପରିବେଶ। ସେପଟେ ପୁଣି ମଣ୍ଡାଖିଆ ଜଳପ୍ରପାତ ବୋଲି ଅଛି। ସାଡ଼େ ମଣ୍ଡା ସ୍ୱରୂପ ପାର୍କ ରେ ଯଦି ପାରିବେ ଭୋଜି କରିବେ। ନହଲେ ତ ମଣ୍ଡାସ୍ୱର ସେପଟେ ସେଠି କଣ କି ଛୋଟିଆ ଜଙ୍ଗଲ ସେଠି ଭୋଜି ଫୋଜି କରିପାରିବେ। ଆଉ ମଣ୍ଡାଖିଆ ଜଳପ୍ରପାତରେ ଟିକେ କିଛି ସମୟ ଜଳପ୍ରପାତ କ୍ରୀଡ଼ା କରିବେ। ମାନେ କଣ କି ଖେଳା ବୁଲା ଯାହାବି ଆପଣ କରିବା କଥା କରିବେ। ଦେଖନ୍ତୁ ଆପଣଙ୍କ ଘରକୁ ଆସିଲ ବେଳେ ବହୁତ ଭଲ ଲାଗିବ।
ହଉ, ହଉ, ହଉ, ଏଥର ଗୋଟେ ଶୀତରେ ଗୋଟେ କରିବା ଗୋଟେ ପ୍ଲାନିଂ ଗୋଟେ କରିବା ଯୋଜନା ଗୋଟେ କରିବା। ବୁଝ ବୁଝିଲେ କି ନାଇଁ।
ଠିକ କଥା କହିଲେ ଭାଇ କରନ୍ତୁ। ଜୀବନକୁ ଉପଭୋଗ ନ କଲେ ହବ କି। ହଁ।, ଭାଇ ଯେ, ଆମର ଯେ
କୋଉଟା ଗୋଟେ ଭଲ ଜାଗା ସେଇଠିକି ଯିବା ବୁଝିଲ ନା।
ହଁ ଠିକ କଥା କହିଲେ ଭାଇ, ମାନେ କଣ କି ଏଇଠୁ ହୁଏତ ଦୂର ହବ। କିନ୍ତୁ ଭାଇ ସେ ଜାଗା ଶାନ୍ତି ବହୁତ। ହେଲେ ଭାଇ ସେଠାକାର
ହଁ ହଁ ଆ ଦୂର ହଉ, ଆରେ ଗୋଟେ ଦିନ ତ ସମୟ କାଢିକି ଯିବା ତ ଦୂର ହଉ।
ହଁ ମାନେ କଣକି ଭାଇ ଗୋଟାଏ କଥା କହିଦେବି। ଟିକେ ସେପଟେ ହୋଟେଲ ସୁବିଧା ଧା ନାହିଁ, ମାନେ କୌଣସି ଗୋଟେ ଦିଟା ଏମିତି ହୋଟେଲ ଥିବ, ଯେଉଁ ହୋଟେଲ ଖାଇବା କିଛି ଖାସ ନ ଥିବ। ସେଥି ପାଇଁ ଯଦି ଆପଣ ଘରୁ ଯଦି ଖାଇବା ସାମଗ୍ରୀ ନେଇକି ଯିବେ।
ହଁ, ନେଇକି ନେଇକି ଯିବା। ଖାଇବା ସାମଗ୍ରୀ ସବୁ ନେଇକି ଯିବା। ତାପରେ ବୁଲାବୁଲି କରିବା ତାପରେ ଆସିବା। ଫେର୍ ଭଲ ଭଲ ଜାଗା
ହଁ ବିଗତ ଦି ବର୍ଷ ତଳେ ମୁଁ ଯାଇଥିଲି, ମାନେ ମୁଁ ମୋ ସାଙ୍ଗସାଥିୀ ମାନଙ୍କ ସହିତ। ବହୁତ ଭଲ ଲାଗିଲା ହେଲେ କିନ୍ତୁ ଭାଇ ହୋଟେଲରେ କଣ କି ଯେତେବେଳେ ଅସୁବିଧା ହେଲା, ବାଧ୍ୟ ହେଇକି। ଗୋଟଏ ଛୋଟିଆ ହୋଟେଲ ରେ ଖାଇଲୁ। ସେ ହୋଟେଲର ଖାଦ୍ୟ ସ୍ୱାଦ ଟିକେ କିଛି ଖାସ୍ ନଥିଲା।
ହୁଁ, ହୁଁ।
ସେଇଥିପାଇଁ କଥା ଭାଇ ଆଉ, ତ ଏତିକି ଘରୁ ଯେତେବେଳେ ଯିବେ ତାହେଲେ କିନ୍ତୁ ଆପଣଙ୍କ ଟ୍ରିପଟା ବଢ଼ିଆ ରହିବ। ମାନେ ଆପଣଙ୍କୁ ସର୍ଟିସଫାଏ ଲାଗିବ କିନ୍ତୁ।
ହଁ ହଁ ନାଇଁ ନାଇଁ ଯିବା। ସେପଟେ ଗୋଟେ ମୋର ଅଛି ଯିବାର, ବୁଲି ଯିବା ଆଉ। ମୁଁ କେବେ ଯାଇନି ସେପଟେ।
ଜୀବନକୁ ଭାଇ ଆରାମରେ ଉପଭୋଗ କରନ୍ତୁ କିଛି ଅସୁବିଧା ହେବନି। କାହିଁକିନା କଣ କି ଆମେ କଣ କି କଣ କି ମଣିଷ ସୃଷ୍ଟିରେ ମଣିଷ ସବୁକିଛି ଅଭିଜ୍ଞତାରେ ପାଇବା ତ ସବୁଠୁ ଭଲ।
ହଁଁ ନିଶ୍ଚୟ, ହଉ।
ହଁ ଭାଇ ଆପଣଙ୍କ ଭାଇଙ୍କ ସହିତ କଥା ହେଇକ ହଁ ହଁ ଭାଇ ଆପଣଙ୍କ ସହିତ କଥା ହେଇକି ମୋତେ ବହୁତ ଭଲ ଲାଗିଲା। ଆପଣଙ୍କ ଦିନ ଟିକେ କୁଶଳ ମଙ୍ଗଳ ହେଉ ମୁଁ ବର୍ତ୍ତମାନ ରଖୁଛି ଆଉ ଏ ହଁ